ଭାଇ ନମସ୍କାର।
ହଁ ହଁ ଆରେ ମୁଁ କହୁ ଶୁିଲି ତୁମେ ଫାର୍ମାସିଷ୍ଟ ହେଇଯାଇଛ ବୋଲି।
ହଁ ଆଜ୍ଞା ଘରେ ପ୍ରେସର ଦେଲେ ବି ଫାରମା କରିବାକୁ ପଡିଲା ଆଉ କଣ କରିବା।
ହ ହ
ମୁଁ ଯେତିକି ଦେଖିଲାଣି ଚାକିରି ବାକିରି କିଛି ନାହିଁ ଯଦି ତମେ ଆସିବାକୁ ଚାହୁଁଛ ମୁଁ ମୁଁ ଆଡୁ ମନା କରୁଛି କେବେ ଆସ ସିବନି ଦଶ ଲକ୍ଷ ଟଙ୍କା ଖାଲି ପଢିବାକୁ ନେଇଯିବେ ଚାକିରି ନା କଦଳି କିଛି ନାହିଁ। କିଛି ନାହିଁ ଚାକିରିୀ ବାକିରିୀ କିଛି ନାହିଁ।
ଏ ହେ ଏ ତ ଖରାପ ଜିନଷ।
ବହୁତ ଖରାପ ବହୁତ ଖରାପ ଜମା ଆସନି। ହଁ ମୁଁ ସେଇଥି ପାଇଁ କ ାରିଲ ପରେ ଏବେ ମନ୍ଦ କରୁଛି କରିକି କିଛି ଲାଭ ହେଲାନ ଚାରି ରଥିଲା ତା ସହିତ ମୁଁ କିଛି ଅଲଗା ଡିଗ୍ରୀ କରିଥାନ୍ତି କିଏ ଘରେ ବସିକି ଖା କଣ୍ଟେନିକେସନ୍ କରିଥାନ୍ତି।
ହଁ ନାଇଁ ମୁଁ ଦେଖିଲି କାଲି ତମ ମାଙ୍କ ସହିତ ମତେ କଥା ହଉଥିଲି ସିଏ କହୁଛନ୍ତି କି ପୁଅର ଏମିତି ପିଇ ଫାର୍ମା କରୁଥିଲା। ଏବେ ଗୋଟେ ମେଡିସିନ ଦୋକାନ ରେ ଅଛନ୍ତି ଯାହା ହଉ ପୁହ ଏନା ଆମର ଏଇ ଖର୍ଚ୍ଚ ମେଣ୍ଟେଇବ।
ନା କିଛି କହୁ ସେ ଖର୍ଚ୍ଚ ତ ମୋର କଣ କହିବି ଆଉ ମୋ ଘର ଭଡା ଯେତିକି ସେ ଖର୍ଚ୍ଚ ସେତିକି ପଳଉଛି ଆଉ ମେଣ୍ଟେଇବି କଣ। ହୋଇ ବି କଣ କହୁନ।
ଓହୋଃ।
ବୁଝିଲ। ଏମିତି କଥା। ଆଉ କଣ? ଆଉ ମୁଁ ତ ଆସିଥିଲି ଟିକେ ଏଇ ବୁଲିବାକୁ।
ଆଛା। କୋଉଠି ବୁଲିବାକୁ କ ଆସିଥିଲେ?
ହୁଁ, ଏଇ ଆସିଥିଲି ମେଘେଶ୍ଵର ଆଡେ। ସେଠି ବହୁତ ସାରା। ପୁଅମାନେ ଆସି ସତ୍ସଙ୍ଗ ଫସଙ୍ଗ କରୁଥିଲେ ଗଟେ ଭଲ ମାହୋଲ ସ୍ପିରିଚୁଆଲ୍। ଧାର୍ମିକ ମାନେ, ମାହୋଲ ବନେଇଛନ୍ତି। ମୁଁ ଦେଖୁଛି। ଏମିତି ଚାଲିଛି ଆଉ କଣ କରିବା।
ହୁଁ, ହୁଁ, ହୁଁ।
ହୁଁ, ଆମର ଗୋଟେ ଲେନ୍ ଟୁ ବୋଲି ଅଛି ମାନେ ଫେରୁଛି। ଯାଉଥିଲି। ଯୋଉ ଗନ୍ଧ କୁହନି। ଛିଃ, ମାନେ ଯୋଉ ଗନ୍ଧ। ଛିଃ, ଛିଃ, ଛିଃ ବାନ୍ତି ହେଇଯିବ।
ଓହୋଃ। ଆଉ କଣ? ଆମର ଜଗନ୍ନାଥ ଆଶ୍ରମ ମଠ ହିଁ କଣ। ବୁଝିବା ତ ହଉଥିଲା। କଣ, ଖିଆପିଆ କଲେ କି ନାଇଁ?
ହୁଁ, ଦିନେ ବା ଆମେ ଯାଇଛୁ ଗୋଟେ। ପ୍ରାଇଭେଟ ଭୋଜି ଟେ ହୋଉଛି। ଆମେ ଜାଣିନୁ। ଆମେ ପଳେଇଛୁ ଭିତରକୁ।
ମାନେ କାହାକୁ ଏଇଟା ମୁଁ ଦେଖିଲି, ଆମର ଆପଣଙ୍କୁ କିଛି ନ ଜାଣି ଗୋଟେ ପ୍ରାଇଭେଟ ଭୋଜ ରେ କେମିତି? ଆପଣ। ପଶିଗଲେ?
ହଁ, ସେଇଟା ସାଗର ଥିଲା। ସାଗର ଗୋଟେ ବୋକା ପିଲା ଟା। ମୁଁ, ବି ଆଉ ଏତେ ଜାଣନି। ମିଶିକି ପଳେଇଲୁ ଦି ଜଣ। ଆମେ ଜାଣିନୁ ଖାଇଦେଲୁ। ତାପରେ ଶେଷକୁୁ ଆମେ ଶୁଣିଲ ଖାଇକି ମୁଁ ପାଏସ ଟା ପିଉଛି ଶେଷକୁ। ଦେଖିଲା ବେଳକୁ ବ୍ୟାନରଟା ଲାଗିଛି ଅମିତ୍ ଫୋର୍ଥ ବାର୍ଥଡେ। ଖରାପ ଲାଗିଲା। ସେଇଠୁ ଆମେ କେମିତି? ମୁଁ ସେ ଅଧା ପାଏସ ଫୋପାଡିକି। ପାଣି ବୋତଲ ବି ତାକୁ ଫୋପାଡିକି ଦୋଉଡିିଛି।
ଏମିତି ଆଛା।
ମାନେ ଏମିତିଆ ଘଟଣା ସବୁ ଘଟାଉଛ। କଣ କହିବି ଆଉ।
ସେଇଆବ
ଆଉ କଣ? ତମେ ମେଡିସିନ, ଫେଡିସିନ କେତେ କଣ? ସବୁ କିଣା କିିଣି କଲଣି?
ଦେଖ ମୁଁ, ଯେତିକି ଦେଖୁଛି। ମେଡିସିନ କିଣିଲେ ତମର କିଛି ପ୍ରଫିଟ ନାହିଁ। ଯାହା ତମେ କିଣା କିଣି କରିବ। ସେ ସବୁ ଓନରକୁୁ ପ୍ରଫିଟ୍ ଯିବ। ସେ ତମକୁ କେତେ ଟେନ୍। ପାଞ୍ଚ ପରସେଣ୍ଟ ପ୍ରଫିଟ୍ ଦଉନି। ତାପରେ, ମାସକୁ ଏଇ ଦରମା ପଚିଶ ହଜାର ଟଙ୍କା। ଏଠି ଘରଭଡ଼ା ପଳଉଛି ଦଶ ହଜାର ଟଙ୍କା। ପନ୍ଦର ହଜାର ହାତ ରହୁଛି। ଘର ଲୋକଙ୍କୁ ପଠଉଛି। ଆଉ ପାଖରେ କଣ ରହୁଛି? ଯାହା ମୁଁ ଖର୍ଚ୍ଚ କରିକି କହିବ। ପାଖରେ କିଛି ରହୁନି ଆଉ। ନିଜ ଖର୍ଚ୍ଚ ପାଇଁ, ମୋଟା ମାନେ ମୋଟାମୋଟି ପାଞ୍ଚ ରୁ। ଚାରି ହଜାର ଭିତରେ ରହୁଛି। ସେଥିରେ କଣ ଆଜିକାଲି ଯୁଗରେ। ଖର୍ଚ୍ଚ ରହିବ। ତ, ମୁଁ ଯିଏ ବି ତମର। କରୁଛି। ହଁ, ବା ମୁଁ, କହୁଛି ଦିଟା ପ୍ୟାଣ୍ଟ, ସାର୍ଟ ବା ପାଞ୍ଚ ହଜାର ଟଙ୍କା ହେଲାଣି।
ସେଇ କଥା। ଆଉ ଏତେ ମହଙ୍ଗା ଜମାନାରେ। ଏ ମହଙ୍ଗା ଜମାନ ରେ ଆଉ ତମେ କଣ କରିପାରିବ କି? କଣ ଆଉ?
ଆଉ ଏବେକଣ କରୁଛନ୍ତି କଣ
ଏଇ ମେଘେଶ୍ଵର ଟିକେ ଆସିଥିଲି ଛୁଟିଥିଲା ଆଜି ଆମର ଏଇ ଯୋଉ ମହରମ ପାଇଁ ତ ମେଘେଶ୍ଵର ଯୋଉ ଆସିଥିଲି ବଷା ବଷି କଲି ବୁଲାବୁଲି ଟିକେ କଲି ଏବେ ଟିକେ ଘରକୁ ଫେରୁଛି ଚାଲି ଚାଲି ଯାଉଛି ତ ଏମତି କଥାଟିକେ ହଉଛି ଆପଣଙ୍କ ସହ ବହୁତ ଦିନ ପରେ ଆପଣଙ୍କ ସହ କଥା ହେବାକୁ ମିଳିଲା ଆପଣତ ଭାରି ବ୍ୟସ୍ତ ରହୁଛନ୍ତି ଆଜିକାଲି
ମୁଁ ଆଉ କଣ ଏଇତ ବ୍ୟସ୍ତବହୁଳ ଜୀବନ ବ୍ୟସ୍ତ ଆଉ କଣ ରହିବି ମୋର ବେଳେ ବେଳେତ ମନେ ପଇଲେ ମୁଁ ତ ଆପଣଙ୍କ ଭିତରେ କଥା ହୁଏ ଆଉ କାହା ମୋର ଆଉ
ହୁଁ ଆଗରୁତ ଏଇ ଯୋଉ ସାଗର ଆଗରୁତ ସାଗର ଭାଇ କଥା ହଉଥିଲେ ସେତ ପୁରା ବ୍ୟସ୍ତ ହେଇଗଲେଣି ଆଉ କଥାବାର୍ତ୍ତା ନାହିଁ ତାଙ୍କ ସ
ସିଏ ଭାଇ ବଡଲୋକ ହେଇଗଲେ ସିଏ ଆଉ କଣ ଆମକୁ ଆଉ ପଚାରିବେ କି ଆଉ ଛାଡ ଭାଇ ତାଙ୍କ କଥା କହିକି କିଛି ଲାଭ ନାହିଁ ଆମ ନିଜ କଥା ନିଜକୁ ମୁସ- ତୁ ତାଙ୍କ କଥା କହିକି ଲାଭ କଣ
ସେଇକଥା ଛାଡ ଆମେ ତାଙ୍କକଥା କଣ ମିଳିବ ଆଉ ତମରବା ମ୍ୟାଥ ଅନର୍ସ କରୁଥିଲ କଣ ହେଲା
ମ୍ୟାଥ ଅନର୍ସରେ ଆମର ଟିଚରଙ୍କ ସହିତ ମୁଁ କଥା ହେଇଥିଲି ମୁଁ କହିଲି ଆଉ ମ୍ୟାଥ ଆକଚୁଲୀ ମୋର ଏତେ ଆଉ ଭଲସେ ହେଇପାରୁନି ମୁଁ ଆକ୍ଚୁଲି ମୋର ବହୁତ ଷ୍ଟ୍ରଙ୍ଗ ଥିଲା କିନ୍ତୁ ଏଯୋଉ ମ୍ୟାଥ ପରେ ମୁଁ ଅନର୍ସ ନେଇଯାଇଛି। ଅନର୍ସ ସବଜେକ୍ଟରେ ଜାଣିଥିବ କୋଉଭଳିଆ କେତେ କଷ୍ଟ
ଉଁ ହୁଁ
ହୁଁ
ମଶା ଆଜ୍ଞା ମୁଁ ଯାଇଥିଲି ଭେଙ୍ଗେସ୍ଵର ଏମିତି କାମୁଡିଛନ୍ତି ଯେ ମତେ ଏବେ ଯାଏବିି କୁଣ୍ଡେଇ ହଉଛି ହାତ ଗୋଡ ସବୁ
କେବେ ଯିବିନି ସେଇ ପାର୍କ ବର୍ଷା ଦିନେ ମା ଏ ରକ୍ତ ଅବା ରକ୍ତ ଗୁଡାକ ଏମିତି ଶୋସୁଛନ୍ତି ଯେମିତି ଷ୍ଟ୍ରରେ ପାଣି ପାଣି ପାଣିରେ ସେ ପିଲାପରିକା
ଓ ହୋ
କଣ କହିବି କହୁନୁ? ଆଉ ମୁଁ କହୁଛିକି ଆମର ଗୋଟେ ପ୍ଲାନ ଅଛି ପିକିନିକି କରିବାର ସାଗର ସାର୍ କହୁଥିଲେ କୋଉଠି ପିକିନିକ କରିବା ପାଇଁ ଏଇ ଆମର ଧଉଳିରେ
ହଁ ଧଉଳିତ ପାଖ ଜାଗା ହୁଅନ୍ତା, ଯଦି କହନ୍ତ ଯାଆନ୍ତି
ଯଦି ତମେ ହଁ ଯଦି ତମେ ଆସନ୍ତୁ, ଭଲ ହୁଅନ୍ତା, ଆସୁନୁ ଭଲ ଲାଗିବ ଡରିବୁ କଣ ଆମେ ସାଙ୍ଗମାନେ ସବୁ ଦେଖାହବୁ ପ୍ଲାନ କରିୁଛୁ ତମେ ଯଦି ଆସିିବ ଗୋଟେ ଭଲ ହବ ହଁ ମୋର ବନ୍ଧୁ ମିଳନ ହଁ ବ୍ୟାଚ ଫିଟ ଟିକେ କରିବୁ ତମେଯଦି ଆସିବ ଟିକେ ଭଲ ଲାଗନ୍ତା ବହୁତ ଦିନ ପରେେ ଦେଖା ହୁନ୍ତେ ଖାଇବା ପିଇବା ହବ ସେଥିପାଇଁ ପାଅଂଶ ଟଙ୍କା କଲେକ୍ସନ କରୁଛୁ ଅନଲାଇନ ମତେ ୱାଟସପରେ ପଠେଇଦେବେ ଆପଣ ହୁଁ ଆଜ୍ଞା ଆଜ୍ଞା ହଁ ମୁଁ କହୁଛି ଆପଣଙ୍କ କଲ ଆସିଥିଲା ବୋଲି
ହଁ ସିଏ ତାଙ୍କ କଥା କୁ ଏତେ ଗୁରୁତ୍ୱ ନିଏନି କୁହନ୍ତୁ
ଆଚ୍ଛା ହୁଁ ହୁଁ
ଆପଣ କହି ଚାଲନ୍ତୁ
କହିବି କଣ ଆଉ ଏମତିି ଆଉ ଚାଲିଛି
ହଁ ହଁ
ହଁ
ସେ ଆଜି ମୁଁ ଶୋଇଥିଲି ଗୋଟେ ଭଲ କଥା ଶୁଣ ମୁଁ ଶୋଇଥିଲି ମାନେ ମୁଁ କଣକି ନିଦରୁ କାହାକୁ ଡିଷ୍ଟର୍ବ କରିବାକଥା ନୁହଁ। ମତେ ମାନେ ଗୋଟେ ମୂର୍ଖଙ୍କ ଭଳିଆ ମୋର ଜଣେ ସାଙ୍ଗ ଟେ ଆସିକି ମୋ ପଛକୁ ଜୋରସୋର ମାଇଲେ କହିଲେ ଉଠ, ଉଠ ଆମେ ଆଜି ଯିବା ବୁଲିବାକୁ ଏ ଏଇଟା କଣ ଠିକ କଲେ? ତମେ ନିଜେ କହିଲ ସେଇ କଥା ମୁଁ ତାଙ୍କେ କହିଲି କି ଆଉ କଣ ଇଏ କଣ ହଉଛି? ଏମିତି କଣ ଏଗୁରା କଣ ଠିକ ହଉଛି, ମୁଁ ଏମିତି ବତେଇଲି କଣ ତମେ ମୋ ଫୋନ ଟା କେ ଉଠଉନ ମୋ ଫୋନ ଟା ଥିଲା- ଥାଇଲାଣ୍ଡରେ, ମୁଁ କେମିତି ଉଠେଇବି?
ଏଠିକା ପିଲା ଆସିଲାଣି ମ୍ୟାଚ ଫ୍ୟାଚ ହଉଛି।
କୋଉଠି ମ୍ୟାଚ ହଉଛି? କୋଉଠି ମ୍ୟାଚ ହଉଛି? ମଙ୍ଗଳବାରେ ମ୍ୟାଚ ହଉଛି?
ହୁଁ ତମେ ଟିକେ ରହିଯାଅ ଆ ଏଇ ପପୁ ନାହିଁ ଆମ ଗାଁ ରେ ଅଛି।
ଓହୋ ହ ହଉ ସେ ମ୍ୟାଚ
ତୁ ଆଉଟ ହେଇଗଲ?
ହେଇଗଲ ଏଠି ଅଛି ବସଛି କଣ କରିବା?
ହଁ ହଁ।
ଆଉ ଏମିତି କଣ ପୁପୁନ ଭାଇ ଆଉଟ ହେଇଗଲେ। ରାଜୁ ଭାଇ କଣ ଆସିଛନ୍ତି ଆଜି? ଓହୋ ଆଉ କଣ ମ୍ୟାଚ ଫ୍ୟାଚ ଚାଲିଛି, ନା କଣ ଚାଲିଛି? କାର କାର ହଁ କୁତଇ। ଆଛା ଆଉ ହଁ ଆସୁନ ପଡିଆଡେ ଘରେ ତ ଥିବ କିଛି କରୁନାହଁ ଆସ।
ନାଁ ମ ମତେ ଭଲ ଲାଗୁନି, ମୁଁ ସାଡେ ଯିବିନି।
ଏ ଆସ ଆସ।
ନା ନା ମତେ ବା ଇଚ୍ଛା ନାହିଁ ତମେ ରହ ସେଏଇଠି ପଡ଼ିଆରେ ମ୍ୟାଚ ଦେଖ ସେ କଣ ସେ ଗଣ୍ଡଗୋଳ କରିବେ ମୁଁ ଯାଇ ସେଠି କଣ କରିବି ମତେ ବି ଦି ଚାରିଟା ବଜେଇ ଦେବେ ନାଇଁ ଭାଇ ଥାଉ ମୋର କିଏ ଯିବ ମାଡ ଖାଇବ।
ମୁଁ ବି ଏଇଠି ବସିଛି।
ନାରେ ଭାଇ ମୋର ଯିବାର ନାହିଁ। ସିଏ କଣ ଗଣ୍ଡ ଗୋଳଆ ପିଲା ସେ ବାଡେଇ ଫାଡେଇ ଦେବେ ମୁଁ ବାଡେଇ ଫେରିବିନି।
ୟାଙ୍କ ଭିତରେ ଡିଭାଇଡ କରି ଥାଣ୍ଡା ମ୍ୟାଚ କରିଛନ୍ତି।
ହଁ ସେ ଥଣ୍ଡା ମ୍ୟାଚ ଖେଳନ୍ତୁ, ଆଉ ତମେ ଥଣ୍ଡା ପିବ ମୋର କଣ ଅଛି।
ଆସୁନ ତମେ କୋଉଠି ତମେ କୋଉଠି ଅଛ ଏଇନା? ତମେ କୋଉଠି ଅଛ ଏନା? ଆସୁନ ବାହାରକୁ ଆସ ଘରୁ
ନା ନା ନା ମୁଁ ମୁଁ ଯିବିନି ଇଛା ନାହିଁ।
ହଉ ହଉ।
ହଉ।
ହୁଁ।
ହଁ ଆଉ ଗୋଟେ କଣ? କହୁଥିଲ ଆମର ଇଏ ବାବୁ ନେହେରା ବାବୁ କଣ କହୁଥିଲେ? ନେହେରା ବାବୁ କଣ କହୁଥିଲେ ଗୋ ନେହେରା ନେହେରା।
ଓହ ବେହେରାବୁ କହୁଛନ୍ତି ବୋଲିଂ ଭଲ କର ଏମିତି ଆଉ।
ଓହୋ। ମୁଁ କହିଲି ମୁଁ ଯାଇଥିଲେ ଖେଳିଥାନ୍ତି ଇଏ କରିଥାନ୍ତି ସେ କରିଥାନ୍ତି ସିଏ ଗୋଟେ ଆଇ ଛନ୍ତି ଭାଇ ଝଗଡା ମୁଡରେ ତାଙ୍କ ସହିତ ମୁଁ ଏଇନା ଖେଳିବି। ସେ ଝଗଡ଼ା କରିବେ। ଆଉ କଣ କିଛି ସେ ଝଗଡା କରିବେ।
ଡରକୁରା ଲୋକ ନୁହଁନ୍ତି କି ଟିକେ
କିଏ?
ନେହେରା
ହଁ ଯେ ନେହେରା ଆକୁ ଝଗଡା କଲେ ଭାଇ ମୁଁ ଖେଳି ପାରିବିନି
ନା ଝଗଡା ଫଗଡା ହଉନି ତମେ ଆସ ଟିକେ ବସଯିବା ଦେଖି ଛା ଯିିବା ଆଉ ଇଛା କଣ ନାହିଁ ଆସ।
ନା ନାଇ ଭାଇ ତମେ ସେଠି ଥାଅ ତମେ ଭାଇ ଝଗଡା ଟାକୁ ସିଚୁସନ କ ତମେ ସେ ସିଚୁଏସନରେ ଭାଇ ରହିପାରିବ ଆମେ ରହିପାରିବୁ ନାହିଁ।
ହୁଁ। ହଁ ହଉ ଆମେ ଏନା ଟିକେ ବ୍ୟସ୍ତ ଅଛୁ, ଯାଉଛୁ ଏନା ଅଫିସ କୁ ଗୋଟେ କାମ ଅଛି ମୁଁ ରଖୁଛି ଟିକେ।
ନାଇଁ ଏବେ କଣ ଆପଣ ଅଫିସ ଯିବେ?
ହଁ ବା ହଁ ବା ଅଫିସରୁ ଗୋଟେ କଣ ଇମ୍ପୋଟାଣ୍ଟ ମିଟିଂ ପାଇଁ କଲ ଆସିଚି।
ହଉ ଏତେ ଲେଟ ରେ କଣ ଆପଣ ଯିବେ ମୁଁ ଜାଣିପାରୁନି?
କଣ କରିବା ଯିବାକୁ ପଡୁଚି ଟିକେ କଣ କରିବା।
କୁଆଡେ ଯିବାକୁ ପଳଉଚି?
ଅଫିସ ଅଫିସ କାମ ରହୁଚି ସେଥିପାଇଁ ଟିକେ କଲ୍ ଆସିଚି ମିଟିଂ ଇମ୍ପୋର୍ଟାଣ୍ଟ ତ ମୁଁ ରଖୁଚି। ଆଉଇନା ଆସ ଟିକେ ପାଖାପାଖି ମୁଁ ଅଫିସ ବା ଫରେ କଥା ହେବା ରଖୁଚି। ହୁଁ।